ହ୍ୟାଲୋ।
ଆପଣଙ୍କୁ ମୋ ଭୟସ ଶୁଣ ଯାଉଛି?
ଆଜ୍ଞା ବହୁତ ଭଲ ଭାବରେ ଶୁଭୁଛି ମୋ ଭୟସ ଆପଣଙ୍କୁ ଶୁଭୁଛି କି?
ହଁ ପୁରା ବହୁତ ଭଲରେ ଶୁଣ ଯାଉଛି ପୁରା କୋକିଳ କୋକିଳ ଠିକ ଆଉ କିଛି କହିବେନି। କରୁଥିଲେ ଟା କି ଆଚ ରିଲସ ଦେଖିବା ଛଡା ଆଉ କିଛି କାମ ମତେ ଦେଖା ଯାଉନି କଲେଜ ରୁ ଆସିକି ମତେ ଲାଗୁଛି ଜୀବନ ରେ ସବୁଠୁ ବଡ କାମ ସାଧକି ଆସିଲା ଭଳିଆ ଏତେ ହାଲିଆ ଲାଗୁଛି କଣ କହିବି।
ଆସିକି ଶୋଇ ପଡିଥିଲି ଯେତେବେଳେ ଆପଣ ବତେ ଗୋଟେ ଅ ଚିଠି ଟିକେ ଲେଖି ଲେଖିଥିଲଥିଲି। କିନ୍ତୁ ମୁଁ ଶୋଇ କି ନିଦ ଭାଙ୍ଗିଲା ପରେ ଯାଇକି ଦେଖିଲି।
ଆଛା।
ଆସିକି ଶୋଇ ପଡୁଛି ଯେ ଉଠୁଛି ସାଢେ ଛଅଟାରେ।
ରାଜଶ୍ରୀ ମ୍ୟାଡାମ ମତେ ଶୋଇଛନ୍ତି ବୋଧେ ଏବେ ଯାଏ ଉଠିନାହାଁନ୍ତି।
କରିଥିଲି କି ଗୋଟେ କାମ ପାଇଁ ସିଏ ଏପର୍ଯ୍ୟନ୍ତ ଦେଖି ନାହାନ୍ତି ମାନେ ସି ଶୋଇଛନ୍ତି।
ହଁ ମୁଁ ଆସିକି ମତେ ରଋଷି କହିଲା କି ଯେ କଥା ହବ ବୋଲି ମୋ ସହିତ ମତେ ଭାରି କଣ?
ଥିଲେ କି ମତେ କହିବେ ଯେବେ ଆପଣ ଫ୍ରି ଥିବେ ମୁଁ ଭୁଲି ଯାଇଅଛି।
ଆଚ୍ଛା ସିଏ ମତେ ସେଆ କହିଥିଲେ ମୋର ଇଚ୍ଛା ନଥାଇକ ବିମାନେ କଥା ହେଲି, ତାପରେ ଆଉ ଇଛା ହେଲାନି ପୁଣି ପାଗଳ ଭଳିଆ ଫୋନ୍ ଦେଖୁଛି। ମାନେ ମତେ ଲାଗୁଛି ଦି ଦିନି କଲେଜ ପଳେଇଲି, ଯେମିତି ପନ୍ଦର ଦିନ ଯାଏଁ ଫୋନ୍ ଦେଖିନି! ମତେ ସେଇଭଳିଆ ଫିଲ୍ ହେଲା। ହା ଆ ଆ ଆ।
ହଁ, ମତେ ବି ସି ସେଆ ଲାଗୁଛି, କିଛି ଭଲ ଲାଗୁନାହିଁ। ଯେବେଠୁ କଲେଜ ଟି ଅ ଖୋଲି ଯାଇଅଛି।
ବାସ୍।
ସେୟା ହିଁ, ମୁଁ କହୁଥିଲି। ଘରେ ଯେତେବେଳେ ଥିଲି ମୁଁ ଖୁସିରେ ଥିଲି। ତମେ ମାନେ ହିଁ, ଆଉ କିଛିଟା ସାଙ୍ଗ ମାନେ ମୋର ଅଛନ୍ତି କଲେଜରେ ଖାଲି-ଇ ଯିବେ ବୋଲି ପାଗଳ ହଉଥିଲେ। ଏବେ ଦେଖ ଦେଖୁନାହାଁନ୍ତି ତାଙ୍କର ଅବସ୍ଥା। ସିଏ ହିଁ କହୁଛନ୍ତି, ଯିବେନି ଯିବେନି।
ମୁଁ, ତ ଆଗ ଅନେଇକି ବସିଥିଲି କଲେଜ କେବେ ଖୋଲିବ! ମୁଁ, ଯିବି ଭଲ ଲାଗୁନି। ଘରେ କଣ ଗୋଟେ ବୋରିଂ ଲାଗୁଛି। ଗୋଟେ କଣ ଏମତି ଗୋଟେ ଖାଲଟାରେ କିଛି କାମ ନାହିଁ। ଏଇ ଗୋଟେ କଣ କେତେ ଫୋନ୍ ଦେଖିବ? କୁଆଡେ ବୁଲିଅ ଯିବାକୁ ଇଚ୍ଛା ହଉଛି। କେତେ କଣ ଖସ୍ କି
ନିଅନ୍ତୁ। କଲେଜ ଏବେ ଖୋଲିଗଲା ଏବେ ଆରାମରେ ଆପଣ ବୁଲନ୍ତୁ। ସୁୁଅନ୍ତୁ, ଖାନ୍ତୁ, ପିଆନ୍ତୁ, ପେଟାନ୍ତ
ଆପ୍ ପଣ କଲେଜ ଯାଇକି ସବୁଠୁ ବଡ ଜିନିଷ ଶିଖିଗଲେ, ସ୍କୁଟି ଶିଖି ଗଲେ, ସେଇଟା ଆପଣଙ୍କ ପାଇଁ ବଡ କଥା।
ଆପଣଙ୍କର ଭଏସ୍ ବ୍ରେକ୍ ହଉଛି।
ହ୍ୟାଲୋ!
ଏବେ ସୁୁଭିଲା?
ଆଜ୍ଞା ହଁ।
ହୁଁ। ମୁଁ କହୁଥିଲି କି, ମୁଁ ଗାଡି ଶିଖୁଚି ସେଇଟା ବି, ଦି ଜଣଙ୍କୁ ମୁଁ ପଛରେ ବସେଇକି। କେନା ମତେ ଡରନା! ମାନେ ମତେ ଡର ଲାଗୁଛି, ଏକ୍ କି ମୁଁ ଯଦି ଯିବି ଏକା ସହିତ ମୋ ସାଙ୍ଗ ଦିଟାଙ୍କୁ ନେଇକି ଯିବି।
ନାଇଁ ଏମିତି କେବେ ହେଇନଥାନ୍ତା, କାରଣ ଦିନେ ସ୍ପିଡ ଟା କଣ ବେଶୀ ଅତିଜ ଓରେ ଥିଲା କଣ ଟିକେ ଡର ଲାଗନ୍ତା! କି ମାନେ କି କଣ୍ଟ୍ରୋଲ ହବନି କି ଯାହାବି, କିନ୍ ତୁ-ଉ ଆ ମାନେ ଆମେ, ଆମେ ଦି ଜଣ ତ ପଛରେ ଗୋଟେ ପ୍ରୋ ଡ୍ରାଇଭର ଉଡା ବସ୍ ଥିଲୁ ନା। ଆଉ କଣ ଦରକାର କହିଲୁ, ମାନେ ତାର ଗୋଡ ସିଏ ଗୋଡ ରଖିଦବ। ମୁଁ ବି ଗଡରେ ରଖିଦେବି। ସେତେବେଳେ ବି ଯାହା ସ୍କୁଟିଟା ପ ମାନେ ତୁ ପକେଇଲା ଭଳିଆ କରିଦେଇଥିଲୁ, ମୁଁ ତାକୁ ଗୋଡରେ ଅଧା ଟିକେ କଣ୍ଟ୍ରୋଲ କରିଦେଇଥିଲି। ଆକ୍ଚୁଆଲି ସତ କହିବାକୁ ଗଲେ, ମୁଁ ମାନେ ଫ୍ୟୁଚରରେ ଯଦି କେବେ ମାନେ ଯଦି, ଫ୍ୟୁଚରରେ କେବେବି କୁଟି କିଣିବି, ତାହେଲେ ଡିଓ ହିଁ କିଣିବି। ଭାଇ ଭଲ ସ୍କୁଟି ଟା। ସତରେ ହାଲକା ବି ମାନେ ବୁଲାବୁଲି କ ଏକ୍ଟିଭା ଆରକା ବାଇ ଏତେ ଓଜନ! ମୁଁ ଜମା ତାକୁ ବୁଲେଇ ବାଲେଇ ପାରେନି ଜମା।
ତି ଓ ଗାଡି କେମିତି ଥିଲା?
ପ୍ରତିକ୍ ର, ମୁଁ ଚଲେଇନି। ରାଜଶ୍ରୀ ଚଲେଇଥିଲା।
ପିଆମ୍ ଆଦିତ୍ୟୁ।
ଆଦିତ୍ୟର ବି ମୁଁ ଚଲେଇନି। ଆଦିତ୍ୟର ମାନେ ସିଏ ତାକୁ ଏତେ ତା ଗାଡିରେ ଲୋବ ସିଏ କହି ଲା ଜମା ତମେ ଚଲାଅନି ଖାଲିଟାରେ କାହିଁ, ତମେ ପକେଇବ ଖାଲିଟାରେ ପୁଣି ମାନେ ତମେ ହଇରାଣ ହବ। ମୁଁ ହଇରାଣ ହେବି। ଗାଡି କୁ କଷ୍ଟ ହବ। ମୁଁ କହିଲି ତାର ଯେତେ କଥା ଶୁଣିଲି ମୁଁ ଯାବେ ଗୋଟେ! ଏମିତି ସେ ଯେମିତି ହଉଛି, ଯେମତି ମୁଁ ଜୀବନରେ କେବେ ଗାଡି ଚଲେଇନି, ସେଇଭଳିଆ ହଉଛି।
ହଁ ଫାଙ୍କା ଥିଲ କି?
କଣ?
ତା ଗାଡି ଫାଙ୍କା ଥିଲା?
କଣ କହୁଚୁବେ?
ବେ ତା ଗାଡି ହାଲକା ଥିଲା।
ମୁଁ ଯା ମାନେ ତାର କଣ ଆକ୍ଟିବା କି ନା ତ ତାର ଜୁପିଟର ହଁ ତାର ହାଲକା ଥିଲା ମାନେ ହଁ ହା ମାନେ ତାର ହାଲ କା ଥିଲା ବଟ୍ କେମିତି ଜାଣିବ କହିଲୁ ଟିକେ ତାକୁ ପଛକୁ ନେଲେ ଯଦି ଟିକେ କମ୍ଫର୍ଟେବଲ ଲାଗିବ ମାନ୍ ପଛକୁ ନବା ଟା ବୁଲାବୁଲି କରିବାଟା ହେବି ଗାଡି ରେ ଟିକେ ପ୍ରୋ
ସେଇଟା ମତେ ଲାଗୁଥିଲା କି ମୁଁ କରିପାରିବି ନାହିଁ। କିନ୍ତୁ ସୁନ୍ଦରୀ ଜାତିକୁ ଯଉ । ଯୋଉ।
ହଁ ସେଇ ତ ମାନେ ସେଇ ତ ସେଥିପାଇଁ ତ କହିଲି ମୁଁ ଡିଓ କିଣିବି କାରଣ ପେ ଟେରାକା ଏତେ ହାଲକା ମାନେ ହେଇଗୁଡ଼ା କେହି କିଣନ୍ତିନି ହସିବେ ଲୋକ ସେଇଗୁଡା ଯଦି ମାନେ ଆଉ ଏ କରିବ। ତ ମାନେ ସେଟା ତ ନୁହତ ଯଦି କିଣିବ ଡିଓଟା କିଣିବ ସବୁଠୁ ଭଲ ମାନେ ସେଇ ଏଟା ହିଁ ଗୋଟେ ବୁଲାବୁଲି କରିବାକୁ ମାନେ ଗୋଟେ ନର୍ମାଲ ଯଦି କିଏ ନୂଆ ବି ଶିଖିବ ବି ଯଦି ସେ ଗାଡ଼ିଟା ପୁରା ପରଫେକ୍ଟ୍। ବଢିଆ ଗାଡ଼ିଟା ସତରେ ମୁଁ କେବେ ସୁରଜ ଗାଡି ବସି ଚଲ୍ ହଁ ସୁରଜ ଗାଡି ମୁ ଚଲେଇଥିଲି ଆଗରୁ। ବଟ୍ ମାନେ ଏମିତି ପଛକୁ ବୁଲାବୁଲି ଯେହେତୁ ତୁ ଫାଷ୍ଟ ଟାଇମ୍ ମାନେ ମୁଁ ଯେତେବେଳେ ବି ଚଲେଇଥିଲି ଫାଷ୍ଟ ଟାଇମ୍ ବି ତା ଗାଡି ମୁଁ ତା ପୂର୍ବରୁ ଗାଡି ଶିଖିଥିଲି କିନ୍ତୁ ତୁ ରେତେ ଭଲ ସେ ଚଲେଇଦଲୁ ପୁରା ପରଫେକ୍ଟ୍ ମାନେ କିଛି ଅସୁବିଧା ନାହିଁ।
ହଁ।
ଟିକେ ବୁଲାବୁଲିରେ ଯୋଉ ପ୍ରୋବ୍ଲେମ ଟା ହୁ ମୋତେ ଭାରିଛିଡା ଲାଗେ ସେଇଟା ପାର୍କିଂ ଫାର୍କିଂ ରେ ଯୋଉ ଗାଡିରେ ଚଲେଇ ସ୍କୁଟି ଚଲେଇବାର କିଛି ନାହିଁ। ସ୍କୁଟି ଟା ତ ପୁରା ବହୁତ ଭଲରେ ଚଲେଇଦବ ମେନ୍ ହଉଚଛି ସେ ଯୋ ପାର୍କିଂର ପ୍ରୋବ୍ଲେମ ହୁଏ। ସେଇଗୁଡାକ ଟିକେ ନ ଶିଖିଲେ ଗୋଟେ କାଲି ଗୋଟେ ରିଲ ଟେ ଦେଖିଥିଲି ମାନେ ଯୋଉ ରହୁ। ଫଷ୍ଟ ମୁମେନ୍ଟ ସବୁଠୁ ମାନେ କଣ କହିଲି ସ୍କୁଟିମତି ପାର୍କିଂ ଟାଇମ୍ ରେ କଣ ଗୋଟେ ମାନେ ପଛକୁ ନେଲା। ବେଳକୁ ସେ ଟେକି ପାରୁନଥିବ କାର ସ୍କୁଟି ଟା ବହୁତ ହେଭିଥିବ ମତେ ଏଟା ପୁରା ରିଲେଟେଵୁଲ୍ ଲାଗିଲା ମୁଁ ମାନେ ଦୋକାନ କୁ ମୁ ନର୍ମାଲି ତ ଗାଡି ଚଲେଇ ଦିଏ। ଦୋକାନ ଫୋକାନ କୁ ଗାଡି ସେଥିପାଇଁ ନିଏନି କାରଣ ପାର୍କିଂ କରିବାକୁ ପଡିବ ପାର୍କିଂ ତ କରିଦେବି ନା ଯଦି କୋଉଠି ତା ସାଇଡରେ ଗାଡି ଫାଡି ରହିଲା ମୁଁ ଆଉ ତାକୁ ବୁଲେଇ ପାରିବିନି ଗଲା ଆଉ ସେଇଠି ଅରାା ମାଇନାସ୍ ହେଇଯିବ ଆଉ ମୁଁ ସେଥିପାଇଁକା ମାନେ ମୁଁ ସେ ଦୋକାନ୍ ଫୋକାନ୍ କୁ ହେଲେ ପ୍ରାୟ ନିଏନି ହାଲକା ସ୍କୁୁଟି ଥିବ କିଛି ନାଇଁ
ରାଜଶ୍ରୀ ତା ଆକ୍ଟିଭା ସହିତ ପୁରା ଆକୁଏଣ୍ଟେଡ୍ ହେଇଯାଇଛି। କାରଣ ତାଙ୍କର ଦୁଇଟା ଗାଡ଼ି ଗୋଟେ ପେପ୍ଟ, ଆଉ ଗୋଟେ ଆକ୍ଟିଭା। ତ ସିଏ ପୁରା ଭଲରେ ଚଲେଇଦିଏ ଆକ୍ଟିଭା ସମ୍ଭାଳିବା ଟା ହିଁ ଯିଏ ସମ୍ଭାଳି ପାରିବ ଭଲ ତା ପାଇଁ ହୁଁ ଆପଣ ମାନେ କାଲି ତ ଶୁଣା ଯାଉଛି ବଟ୍ ଆପଣ ବୋଧେ ଫୋନ ଟା ଦୂରରେ ରଖିକି କଥା ହେଲା ଭଳିଆ ଲାଗୁଛି।
ନା ମୁଁ ବ୍ଲୁଟୁଥ୍ ଲଗେଇ ଦେଇେଛି କାଢ଼ି ଦେବିକି?
ଚଳିବ ଏବେ ଯାଏ କିଛି ପ୍ରୋବ୍ଲେମ ହେଇନି। ଚଳିବ ମାନେ କ୍ଲିୟର ତ ଆସୁଛି?
ଆଛା ହଉ ଯଦି ଆପଣ କିଛି ଅସୁବିଧାର ସମ୍ମୁଖୀନ କଲେ ଆପଣ ମତେ ଜଣାଇବେ।
ହଁ ନିଶ୍ଚିତ ଭାବରେ ମୁଁ ଜଣେଇବି। କିଛି ଲ ପୂଜା ମାନେ କଣ ଆଉ ବେଶୀ କହିପାରୁ
କଣ କାହିଁ କହିପାରୁନାହାନ୍ତି ଆମେ
କିଛି ଲାଜ ପ୍ରକାଶନ ନା ସେଟା କି ପ୍ରକାଶ ତା ନ କରିକି କହିପାରିବି ହୁଁ ହୁଁ ସେଇଟା ନକରିକି କହି ଆପଣଙ୍କୁ କହିଦେବି ଡାଇରେକ୍ଟ।
ଆଜ୍ଞା।
ପାୟଲ ମ୍ୟାଡାମ ମତେ ମେସେଜ କରିଥିଲେ ଯେତେବେଳେ ମୁଁ ବି ଟିକେ ମୋ ଦୁନିଆରେ ଥିଲି। ମାନେ ଫୋନ୍ ଆକଚୁଆଲି ମୁଁ ଶୋଇନି ବଟ୍ ଫୋନ ଦେଖିନଥିଲି ସେତେବେଳେ ସେ ମେସେଜ କରିଥିଲେ। ତ ତାପରେ ମୁଁ ତାଙ୍କୁ ରିପ୍ଲାଏ ଦେଲା ବେଳକୁ ପାୟଲ ମ୍ୟାଡ଼ାମ ତାଙ୍କୁ ଦୁନିଆରେ ବଧେ ସିଏ ନାହାନ୍ତି ଏବେ। ମାନେ କଣ ଗୋଟେ କରୁଛି ଆଉ।
ହଁ । ।
ହୁଁ ଓ ହୋ। ଆଉ ଏଇଠି ତ କଣ କହୁଚୁ?
କହିଲି ଯାଇକି ଖାଇଚୁ କଣ?
ହଁ ମୁଁ ଯାଇକି କିଛି ଖାଇନଥିଲି। ମତେ ତ ଏତେ ଭାଇ ଶୋଷ ଲାଗିଲା ମୁଁ ଆସିକି ଲେମ୍ବୁ ପାଣି ଣି ପିଇକି ତ ଶୋଇଛି ମାନେ ଶୋଇଛି ମାନେ ଫୋନ ଦେଖୁଛି ଦେଖୁଛି ମତେ ଏବେ ଭୋକ ଲାଗିଲାଣି, ତୁ ଯେତେବେଳେ କହି ଥିଲୁ ମୁଁ ଖାଉଛି ମୁଁ ସେତେବେଳେ ରିଅଲାଇଜ୍ କଲି ଯେ ମତେ ବି ଭୋକ ଲାଗିଲାଣି। ସେତେବେଳେ ସିନୁର ମାନେ ସେ ଯୋଉ ଭଉଣୀର ତାଙ୍କର ସବୁ ଭ୍ଲଗ ମାନେ ଏମିତି ଯାହା ବି ସବୁ ମିନିି ବ୍ଲଗ୍ ଭଳିଆ ଛାଡୁଛନ୍ତି ସେ ସବୁ ଭିଡିଓ ଗୁଡା ଦେଖୁଥିଲେ ତ ସେ ପାସ୍ତା ବନେଇଲେ ମୋତେ ପାସ୍ତା ଖାଇବାକୁ ଇଚ୍ଛା ତାପରେ ତାପରେ ମତେ ଏତେ କଷ୍ଟ କରି କି ମାନେ ପାସ୍ତା ଟା ବନେଇବାକୁ ନିଜ ହାତରେ ମତେ ଭାରି କଷ୍ଟ ଲାଗିଲା ତ ମୁଁ ସେଥିପାଇଁ କହିଲି ଆଉ ବନେଇ ମାନେ ଆଉ କିଛି ଖିଆଖିଆ କରିବିନି ଏବେ ହିଁ ଆଉ ଟିକେ ପରେ ଡାଇରେକ୍ଟ ଖାଇଦେବି କଣ। ହଁ।
। ଆଚ୍ଛା ମୁଁ ଆସିଥିଲି ଘରେ ଶୋଇପଡିଥିଲି । ମାନେ ଟେ ଅଧିକ ପରିମାଣରେ ପରିମାଣ କହୁଛି ପରିଣାମ କଣ କୁହନ୍ତି ବେ।
ଆ ପରିମାଣ।
ସେଥିପାଇଁ ମୁଁ ଦେଖିକି ଶୋଇପଡ଼ିଲି। ଶୋଇପଡିଲେ ମୁଁ ଆଗ କହି ଦେଖି ଆପଣ ଖାଇବେନି କଣ ପାଇଁ ମୁଁ କହିଲି କି ମୁଁ ବାହାରୁ ତାପରେ ଟିକେ ଭଲ ଭଲ ହଁ ଟେ ସୁନ୍ଦର ସୁନ୍ଦର ଜିନିଷ ଶୁଣିଲି ଟିକେ ତାପରେ ପୁଣି ଶୋଇ ପଡିଲି ।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
ବା ମାନେ ଆକ୍ଚୁଲି ସତରେ ମାନେ ମୁଁ ସେଇ କଥା ଟା ରିଷି କୁ ବି କହୁଥିଲି ଭାଇ ଆମର ଏଥରକ ସେଇ ଲୋକ ମାନେ କଣ ଆମେ କେତେ ବିରିୟାନୀ ଖାଇ ଖାଇବା ତାଠୁ ତାର ଠିକ ନାହିଁବେ। ଛଅ ପିସ୍ ବିରିୟାନୀ ଦେଲା ଆକ୍ଟୁଲି ମତେ ଲାଗୁଛି କଣ କହିଲୁ ସେମିତି ସବୁବେଳେ ତବନି। ସରି ଛଅ ପିସ୍ ଚିକେନ ଦେଲା।
ହଁ ମତେ ସେଇଆ ଲାଗୁଚି। ସେଇଦିନ ।
ଆରେ ମତେ ଲାଗୁଛି କଣ କହିଲୁ ଆମେ ଅଳ୍ପ ମାନେ ଆମେ ଫାଷ୍ଟ କଥା ଆସ ଥିଲେ ବେଶୀ ମାନେ ହେମିତି ବି ଗହଳି ନଥିଲା ତମେ ଦି ଜଣ ଦିଟା ପ୍ଲେଟ୍ ହିଁ ଅର୍ଡର ହେଇଥିଲା। ତ ସେଥିପାଇଁ ସେ ଦେଇଦେଲା ଆମେ ଯଦି ଏମିତି ପୁରା ଗ୍ରୁପ ରେ ମେଞ୍ଚେ ଆସି ସାତ ଆଠଟା ବିରିୟାନୀ ପ୍ଲେଟ ଅର୍ଡର କରିବା ମାନେ ଖାଇବାକୁ ତ ସେ କେବେ ଏତେ ଦବନି। ନହେଲେ ତାର ଏମିତି ବି ନୁହେଁ ଯେ ସେ ଏମିତି ଦେଲେ ତାଙ୍କର ବେପାର କେମିତି ହବ? ଆମର
ତ ଆମେ ଆମେ ଏମିତି ଗୋଟେ ଗୋଟେ ପ୍ଲେଟ ଅର୍ଡର କରିବା ନାହିଁ, ଆମେ ଏମତି ସେୟାର ହିଁ କରିବା ସବୁବେଳେ। କାରଣ ଯେହେତୁ ଯଦି ଗୋଟେ ପ୍ଲେଟ ତ ସେଇଟା ହେଇଯାଉଛି ତେବେ ା ରବା
ହଁ ଏଇଟା ତ ଠିକ କଥା ଆରାମ ସେେ ଆରାମ ସେ ହଁ। ହଁ ହଉ ମୁଁ ରଖୁଅଛି ଆପଣଙ୍କ ସହିତ ପରେ କଥା ହେବି।